ହ୍ୟାଲୋ।
ହ୍ୟାଲୋ।
ହଁ। ହ୍ୟାଲୋ। ହଁ।
ହ୍ୟାଲୋ।
ହଁ କହ?
କଣ କରୁଛ?
ସେଠି ବସିଛି ଆଉ।
ଆଉ ସନ୍ଧ୍ୟାବେଳେ ସନ୍ଧ୍ୟା ଦେଇ ସାରିଲଣି?
ହଁ ସନ୍ଧ୍ୟା ଏବେ ସରିଲେ ଏବେ ଆଉ।
ଆଉ ଖିଆ ପିଆ?
ହଁ ଏଇ ଖିଆପିଆ ହେଇଥିଲା ଆଉ ଜଳକ୍ଷା।
ଆଉ ଦେହ ଭଲ ଅଛି।
ହଁ ଦେହ ଭଲ ଅଛି।
ଆଉ ପଢ଼ାପଢ଼ି ଚାଲିଛି?
ହଁ ସେମିତି ଚାଲିଛି ଆଉ।
ହଉ ହଉଛି କୁଆଡେ ଯାଇଥିଲ ବୁଲିବାକୁ?
ହଁ ବୁଲିବାକୁ ଏମତି ପାଖ ବୁଲିବାକୁ ଯାଇଥିଲି।
ମୁଁ କଣ ଶୁଣିବାକୁ ପାଇହିଲି ତମେ ତିରୁପତି ଯାଇଥିଲ।
ହଁ ତିରୁପତି ଯାଇଥିଲି। କିଛି ମାସ ତଳେ ଯାଇଥିଲି ବୁଲିବା
କଣ କେମିତି ଯାଇଥିଲ?
ଯାଇଥିଲୁ ଆମେ ସାଙ୍ଗମାନେ ସମସ୍ତେ ମିଶିକି ଯାଇଥିଲୁ।
ହ
କିନ୍ତୁ ସେଠି ହଁ।
ମୁଁ କହିଲି ମୁଁ କହିଲି କଣ ଏଠୁ ଟ୍ରେନେ ଯାଇଥିଲ ନା ବସ୍ରେ ଯାଇଥିଲ?
ନାଇଁ ଏଠୁ ଟ୍ରେନ ରେ ଯାଇଥିଲୁ। ତାପରେ ସେଠି ପହଞ୍ଚିକି ତିରୁପତି ଦର୍ଶନ କରିବାକୁ ଗଲୁ କିନ୍ତୁ ତାଙ୍କର କିଛିଟା ନିୟମ ଅଛି କି ସେମାନ ଦର୍ଶନ ହୁଏ ମାନେ ଦୁଇ ମାସ ଆଗରୁ ଆଉ ପଇସା ପଇସା ଦେଇକି, ପଇସା ଡିପୋଜିଟ୍ କଲେ ତ ସେଇଟା ଭି ଆଇ ପି ଦର୍ଶନ, ତ ଆମେ ମାନେ ଜାଣିିନଥିଲୁ ସେମିତି ପଳେଇଥିଲୁ ତ ଦର୍ଶନ ଆଉ ହେଇପାରିଲାନି।
ହଁ ଯାହା ଗୋଟେ ଜାଗା ତ ବୁଲି ଆସିଲା ଆଉ କୋଉଠି ଆନ୍ଧ୍ରର କେଉଁଠୁ ବୁଲିଥିଲା ନା?
ହଁ ତିରୁପତି ତ ଦର୍ଶନ ହେଲାନି କିନ୍ତୁ ତିରୁପତି ଆଉ ସେଠି ଅଲଗା ଜାଗା ସବୁ ଅଛି ଯେମିତି ପାର୍କ ଆଉ ଆଉ ତାଙ୍କ ମାନେ ଆଉ ଗୋଟେ ଜାଗା ଅଛି ପାହାଡ ଉପରେ ଯେମିତି ଆମେ ସେଠି ଠିଆ ହେଲେ ତିରୁପତିଙ୍କ ମନ୍ଦିର ମାନେ ସେଠୁ ପୁରା ଦେଖାଯାଉଛି। ତ ତାଙ୍କ ପାଦୁକା ସେଠି ଅଛି। ସେଠି ଯାଇଥିଲୁ ତାପରେ ଆଉ ଗୋଟେ ଶିବ ମନ୍ଦିର ଅଛି ସେଠି ସେଠିକି ଯାଇଥିଲୁ। ତାପରେ ତିରୁପତିଙ୍କ ସ୍ତ୍ରୀଙ୍କର ଅଛି ସେଠି ମନ୍ଦିର। ସେଠୁ କିଛି ଦୂରରେ ତ ସେଠିକି ବି ବୁଲିବାକୁ ଯାଇଥିଲୁ ଏମିତି ସବୁ ଜାଗା ବୁଲିଲୁ ଆଉ।
ଆଉ ତମେ ବା କଣ ଭାଇଜାକ୍ ଯାଇଥିଲ?
ହଁ ଭାଇ ଯାକ ଯାଇଥିଲୁ ବୁଲିବାକୁ।
ସେଠି ଗାଧେଇ ଲ?
ନାଇଁ ଆମେ ଯେହେତୁ ଆମର। ମାନେ ଟାଇମ ତ ଏତେ ନଥିଲା ଆମ ପାଖରେ। ତଥାପି ଯେତିକି ସମୟ ଥିଲା ଆମେ ବୁଲାବୁଲି କଲୁ। ବହୁତ ସୁନ୍ଦର ଜାଗା ସେଠି। ଫଟୋ ଉଠେଇବା ପାଇଁ ସେଠି ବହୁତ ଭଲ। ଭୁ ପଏଣ୍ଟ ଅଛି ତ ଭଲ ଜାଗା ଭାଇଯାକ୍।
ମୁଁ କହିଲି ପଦ୍ମାବତୀ ଭଲରେ ଦର୍ଶନ କଲ।
ହଁ ହଁ ପଦ୍ମାବତୀ ବହୁତ ଭଲରେ ଦର୍ଶନ ହେଲା ତାଙ୍କର ସେଠି ନା ନଅଟା ପରେ ମନ୍ଦିର ବନ୍ଦ ହେଇଯାଏ ତ ଆମେ ପୁରା ଟାଇମ ରେ ଯାଇଏ ନଅଟା ବାଜିବାକୁ ପାଞ୍ଚ ମିନିଟ ଥିଲା ପହଞ୍ଚିଲୁ ତ ଟିକେଟ କରିଦିଏ ତା ଭିତରେ ତା ଭିତରେ ରହିଲା ପରେ ତାଙ୍କର ଗେଟ୍ କ୍ଲୋଜ ହେଇଗଲା ତ ଆମେ ଦର୍ଶନ କରି ଫେରାଇଲୁ ଆଉ। ଭଲରେ ଦର୍ଶନ ହେଲା ପଦ୍ମାବତୀଙ୍କ ମୂର୍ତ୍ତି ଟୋଟାଲ ସୁନାରେ ମାନେ ତିଆରି।
ହଁ ହଁ ମୁଁ କହିଲି ଆଉ ଆନ୍ଧ୍ରରେ ସବୁ କଣ ଖାଇଥିଲ?
ଆନ୍ଧ୍ରାରେ ଫେମସ ଖାଇବା ତ କହିଲେ ସ ବହୁତ କିଛି ଖିଆ ହେଇଥିଲା ତ ଫେମସ ତାର ଚାଉଳ ବରା। ଆଉ ଚଟଣିୀ। ଚଟନୀ ଆଉ ଗୋଟେ ଆଉ ଗୋଟେ ତ ଚଟଣିୀ ଦିଅ ଜାଣିନି ତ ଠିକ ସେ କିନ୍ତୁ ତାଙ୍କର ଚଟନୀ ଫେମସ ଚାଉଳ ବରା ଟା ବହୁତ ଭଲ ଲାଗେ ଆଉ ହୋମ ମେଡ ଆଚାର ସେଠି ସବୁ ମିଳେ ତାପରେ ଆଉ ଏମିତି ସବୁ ଯୋଉ ଆମର ଯେମିତି ହେଲା କୋଲ ଡ୍ରିଙ୍କ ଟାଇପ ର। ରହିଲା। ଫ୍ରୁଟ ଜୁସ୍ ହରିକା ତ ସବୁ ପ୍ରକାରର ସେଠି ମିଳେ ଭଲ ଲାଗେ। ଏମିତି ସବୁ ଆଉ ତାଙ୍କ ଖାଇବା ତ ବହୁତ ରା ତ ରାଗ ହେଲେ ବି ବହୁତ ଭଲ ଲାଗେ।
ହୁଁ ହୁଁ ଆଉ ହଉଛି ତମେ ଟ୍ରେନରେ ଯାଇଥିଲ ନୁହଁ କି?
ହଁ ହଁ ଆମେ ଟ୍ରେନରେ ଯାଇଥିଲୁ।
ମୁଁ କହିଲି ଟ୍ରେନରେ ଗଲେ ତମେ ଯେଉଁ ନେଟକଣ୍ ଟନେ ମୋବାଇଲ ହୁଇନା।
ନାଇଁ ନେଟୱାର୍କ ହୁଏନି ନୁହେଁ ନେଟୱାର୍କ ସବୁ ଜାଗାରେ ପାଏନି ଯେହେତୁ ମାନେ ଆମର ରେଳ ଲାଇନ ଗୁଡାକ ହେଇଥାଏ ନା ସବୁ ଜଙ୍ଗଲ କଟା ହେଇକି। ମାନେ ଇଏ ଭିତରେ ନୁହଁ ନା ଯେହେତୁ ଯାଏ ପୁର ଇଏ ଏରିଆ ରେ ମାନେ କଣ ହେଲା ଯେମିତି
ଜଙ୍ଗଲ।
ଜଙ୍ଗଲ ଏରିଆ ହଁ ସେଥିପାଇଁ ନେଟୱାର୍କ ସବୁଠିକ ନାହିଁ କିନ୍ତୁ ପ୍ରାୟ ନେଟୱାର୍କ ହୁଏନି। ତ ଯଦି କୋଉଠି ଟ୍ରେନ ମାନେ ପକେଇ ଦେଲା ଲାଇନ କ୍ଲିୟର ନଥିବ ତ ଟୋଟାଲ ହବ ଦେଢଟା ନାହିଁ ଏଇଭଳି ଆଉ।
ଯେଉଁ କଣ କହିଲା ତମକୁ କେତେ ସମୟ ଲାଗେ ଯିବା ପାଇଁ ଟ୍ରେନ୍ରେ ଲାଗୁଥିଲା।
ଶୁଭିଲାନି।
ମୁଁ କହିଲି ଟ୍ରେନରେ ଯେଉଁ ମାନେ ଭୁବନେଶ୍ୱରରୁ ଗଲ।
ହଁ।
ଆନ୍ଧ୍ରରେ ପହଞ୍ଚିବା ପାଇଁ କେତେ ସମୟ ଲାଗୁଥିଲା?
ସେ ଚଉଦ ଘଣ୍ଟା ଖଣ୍ଡେ ବାର ଚଉଦ ଘଣ୍ଟା ଲାଗେ ଯଦି ଟ୍ରେନ ଡିଲେ ହେଲା ତ ନହେଲେ ବାର ଘଣ୍ଟା ଭିତରେ ପହଞ୍ଚି ଯାଉ। ତ ଯେହେତୁ ଟ୍ରେନ କଥା ତ କହିହବନି ଯଦି ଆମେ ଧର ଧରା ଯାଉ ବସିଲୁ ଓ ରାତିରେ ଥର ରାତି ଦଶଟାରେ ଟ୍ରେନ ଅଛି ତ ତା ପରଦିନ ଆମେ ଦିନ ଦଶଟା ଭିତରେ ପହଞ୍ଚି ଯାଉ। କିନ୍ତୁ ଯଦି ଟ୍ରେନ ଡିଲେ ହେଲା ତ ହେଇଯାଏ ଗୋଟେ ଦିଟା ହେଇଯାଏ। କେବେ କେବେ ରାତି ବି ହେଇଯାଏ ପହଞ୍ଚିଲା ବେଳକୁ। ଟ୍ରେନ ଡିଲେ ହୁଏ ଲାଇନ କ୍ଲିୟର ନଥାଏ ତ ଏଇପରି ଭାବେ ଆଉ।
ମୁଁ କହିଲି ତମେ ବୋରିଙ୍ଗ ହୁଅନି।
ହଁ ଆଉ ବସି ବସି ତ ବୋରିଂ ହବା କଥା ନା ଖାଇବା ପିଇବା ବି ନାହିଁ ଟ୍ରେନରେ ତ ସମସ୍ତଙ୍କୁ ତ ପସନ୍ଦ ନୁହେଁ ନା। ବାହାର ଜିନିଷ ଖାଇବା ତ ବୋରିଂ ତ ଲାଗେ।
ତମେ ସାଙ୍ଗମାନେ ମିଶିକି ଯାଉଥିଲ ନୁହଁ କି ମଜା ଖଟି କରୁଥିବ।
ହଁ ମଜା ତ ହୁଏ। ବୋରିଂ ହଁ ଏଇଟା ତ ଠିକ କଥା ସାଙ୍ଗମାନେ ଯେହେତୁ ଥାଆନ୍ତି ଟିକେ ତେ ଜଣା ପଡେନି। ସୋଲୋ ଟ୍ରାଭେଲ କଲେ ଯାହା ବୋରିଂ ଲାଗିଥାନ୍ତା କିନ୍ତୁ ଯେହେତୁ ସାଙ୍ଗମାନେ ଯାଉ ଟିକେ ଟାଇମ୍ସ ଦେନ ହେଇଯାଏ ଆଉ ବୋରିଂ ଲାଗେନି ଆଉ।
ହୋଉଛି ଆଉ କୋଉଠି ତମର ଏମିତି ଯିବାକୁ ଇଚ୍ଛା ଅଛି?
ସେମିତି ତ କହିଲେ ବହୁତ ଜାଗା ବୁଲିବାକୁ ଯିବାକୁ ଇଚ୍ଛା ଅଛି। ଆଉ
ସ୍ପେସିଫିକ୍ ଗୋଟେ
ଆଉ ସ୍ପେସିଫିକ କହିବାକୁ ଗଲେ ଠାକୁରଙ୍କ ସ୍ଥାନକୁ ଯେମିତି କେଦାରନାଥ ଯିବାକୁ ଇଚ୍ଛା ଅଛି। ତ ସେମିତି ଆଉ ବହୁତ ଜାଗା କହିଲେ ତ ସରିବନି।
ହଁ ହଁ ମୁଁ କହିଲି ଆଉ କହୁଛି ତମ ଦେହ ଭଲ ଅଛି।
ହଁ ଦେହ ଭଲ ଅଛି।
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ତୁ କଣ କରୁଛୁ?
ହଁ ମୁଁ ଏଇଠି ଛାତ ଉପରେ ବୁଲୁଥିଲି ଆଉ।
ଆଉ ପଢାପଢି ହେଲାଣି?
ପଢ଼ାପଢ଼ି ତ ଚାଲିଛି ଆଉ।
ଏକ୍ସାମ୍ ଆଉ ନାହିଁ ନା ସରିଗଲାଣି।
ଏକ୍ସମ୍ ଅଛି ଆଗକୁ ଏଇ ରିସେଣ୍ଟ ହବ ଆଉ ସାତ ଆଠ ଦିନ ପରେ
ଓହୋ ହଁ।
ମୁଁ କହିଲି ପଢ଼ି ପଢ଼ି ବିରକ୍ତ ଲାଗିଲା ତ, ସେଥିପାଇଁ ଛାତ ଉପରେ ଟିକେ ଆସି ବୁଲୁଛି ଆଉ।
ହଁମ ଟିକେ କନ୍ସ୍ତାଣ୍ଟ ପଢିବାକୁ ଇଚ୍ଛା ହବନି ନା, ତ ଟିକେ ମଝିରେ ମଝିରେ ମାଇଣ୍ଡ ଫ୍ରି ହେଇଗଲେ ପଢିବାକୁ ଇଚ୍ଛା ହୁଏ।
ହଁ ଲାଇନ ପଲେଇଚି ବିଜୁଳି ଘଡଘଡି ମାରୁଛି। ଟିକେ ପବନ ଦଉଚି ସେଥିପାଇଁ ଛାତ ଉପରେ ବୁଲୁଚି ଆଉ।
ଗରମ ହଉଛି ବର୍ଷା ହେଲେ ହିଁ ଭଲ ଲାଗିବ। ଟିକେ ବର୍ଷା ହେଇଗଲେ
ଥଣ୍ଡା ଲାଗନ୍ତା।
ହଁ ଟିକେ ଥଣ୍ଡା ଲାଗନ୍ତା ବର୍ଷା ହେଲେ କଣ ଅଛି। ପୁଣି ସକାଳୁ ଯୋଉ ଖରାକ ସେଇ ହିଁ ଖରା।
ଖରା ଯଦି ନ କରୁଛି ଗୁଳୁ ଗୁଲିଆ ଆହୁରି କରୁଛି।
ହଁ ଖରା ହେଲେ ତ ଗୋଟେ କଥା କିନ୍ତୁ ଗୁଳୁ ଗୁଳୁ କଲେ ବେଶୀ ବ୍ୟସ୍ତ ଲାଗୁଛି।
ହଁ ବା ସେଇଥିପାଇଁ ମୁଁ ଏଇ ଛାତ ଉପରେ ଟିକେ ବୁଲୁଛି ଏଇଠି ସମସ୍ତେ ସେ ଦିଦିମାନେ ଅଛନ୍ତି ଟିକେ ମଜାମସ୍ତି ହେଉଛି ଆଉ।
ହଁ ସେଇଆ ତ କରିବା କଥା ଆଉ ବସିବ ଏକା କାହିଁକି। କିଛି ତ ମିଳିବନି ସାଙ୍ଗସାଥି ଭଲ ଟାଇମ ବିତିଯିବ।
ହଁ ହଁ ମୁଁ ଯାଉଛି ଦିଦି ଡାକୁଛନ୍ତି ଲୁଡୁ ଖେଳିବାକୁ ରଖୁଛି ଆଉ।
ହଁ ହଁ ରଖ।
ହଉ।